ହଲୋ।
ନମସ୍କାର। ହଁ କୁହନ୍ତୁ କଣ କହୁଛନ୍ତି?
କଣ କରୁଛନ୍ତି?
ହେଇ ଏଇ ନା କେ। ବହି ଗୋଡ଼ା ପଢୁଥିଲି ପଢିକି ପୁଣି ଛୁଆ ମାନଙ୍କୁ ଟିକେ ପଢେଇ ଦେଇକି ପୁଣି ଆସିକି। ଆଉ ଗୋଟେ ଗପ ପଢୁ ତାଙ୍କର ବାହରେ ବସି ତ ସେମାନେ ପଢୁଛନ୍ତି ମୁଁ ପଢୁଛି ଆଉ।
ଦେହ ଠିକ୍ ଅଛି?
ଥଣ୍ଡା ଟିକେ ଜୋର ହେଇ ଛାତିରେ
ଅସୁସ୍ଥ ଜଣା ପଡୁଚୁ। ଛନ୍ତି ବହୁତ୍।
ହଁ ବା ଆଉ କୁହନ୍ତୁ ଆଉ କଣ କରିବା।ଦେହ ପା ଥାଇକି ତ ରୋଗବୈରାଗ ଅଛି ଆଉ। ହଁ ଆପଣ ଦେହ ପା ଟିକେ ହଁ ଏଇ ପା ଟିକେ ବହି ପଢୁଛି।
ବହି ପଢୁଛନ୍ତି ମୁଁ ବି ସେମିତି ବସିକି ଟିକେ କଣ ପଢାପଢି କରୁଥିଲି ଆଉ।
ଆଉ କା ବହି ପଢୁଥିଲ? ଆସ ସଞ୍ଚୟ କରିବା କେମିତି ଆମ ଜୀବନରେ ସଞ୍ଚୟ କରିବା ସେଥି ପାଇଁ ପଢୁଥିଲି।
ଆଚ୍ଛା।
ତମେ କଣ ପଢୁଥିଲ?
ମୁଁ ଗୋଟେ କବିତା ଏଠି ପଢୁଥିଲି।
ହୁଁ ହଁ କବିତା ପଢୁଥିଲେ। ହଁ ଭଲ ଭଲ କବିତା ସବୁ ପଢୁଛନ୍ତି ନାଇଁ। ଏଇନା କାହା କୁ କବିତା ପଢିବା କୁ ଭଲ ଲାଗେ। କାହା କୁ ଗପ ପଢିବା କୁ ଭଲ ଲାଗେ। କାହା କୁ କଣ ଭଲ ଲାଗେ ସବୁ ଆଉ।
ତମ କୁ ବେସି କଣ ଭଲ ଲାଗେ?
ଗପ ପଢେ ଧା ଖବର ପଢେ, ପୌରାଣିକ ଖବର ପଢେ କବିତା ବି ପଢେ। ଘର କରଣା ଉପରେ ସବୁ ପଢେ ଏ ଯେମିତି ପଢୁଥିଲେ ଆସ ସଞ୍ଚୟ କରିବା।
ଆଚ୍ଛା ଟିକେ କହିବେ।
ଆସ ସଞ୍ଚୟ କରିବା, କଥାରେ ଅଛି ଅର୍ଥ ହିଁ ଅନର୍ଥର କାରଣ ଆଜି ଦୁନିଆ ଜାଣିଥିବ ଅର୍ଥ ଯାହା ପାଖରେ ସବୁ କିଛି, ସବୁ ଶକ୍ତି ସବୁ ତାର ସବୁ ସାମର୍ଥ୍ୟ, ଶକ୍ତି ସାମର୍ଥ୍ୟ ସବୁ ତା ପାଖରେ, ନାଇଁ କି? ସବୁକିଛି କରିହେବ। ଆଜିକାଲି ଦୁନିଆରେ ନହେଲେ ଆଗ କାଳ ଏତେ ପଇସାର ଗୁରୁତ୍ୱ ଦଉନଥିଲେ ଏଇନା ପଇସାରେ ହିଁ ସବୁ। ଠିକ୍‌ ସେମିତି ସଂସାରରେ ଯେଉଁ ଦୁଇ, ତିନୋଟି କାରଣରୁ ଗଣ୍ଡଗୋଳ ହୁଏ ସେଥି ମଧ୍ୟରେ ଅର୍ଥ ହିଁ ଗୋଟିଏ, ଠିକ ନା ଭୁଲ୍?
ଆଜ୍ଞା ଆଜ୍ଞା।
ଆଶାର ଯୋଉ ତିନୋଟି ଯେକୌଣସି କାରଣରୁ ଗଣ୍ଡଗୋଳ ସବୁ ସବୁରି ମୂଳେ ଅର୍ଥ ଆମେ ଏହାକୁ ଧର୍ମ ଉପାୟରେ ଅର୍ଜନ କରିପାରିବା ଏବଂ ସେଇଭଳି ଏହାର ସଦୁପଯୋଗ କରିପାରିବା, ଆବଶ୍ୟକ ନଥାଇ ଗୋଟିଏ ପଇସା ଖର୍ଚ୍ଚ କରିବା ଅନୁଚିତ ଆଜିକାଲି ବହୁତ ବେକାର ଖର୍ଚ୍ଚ ବି ଲୋକମାନେ କରୁନାହାନ୍ତି ଯୋଉଠି ଆବଶ୍ୟକ ନଥିବ ବି ଖର୍ଚ୍ଚ କରୁଛନ୍ତି ବେଶୀ ଗୋଟେ ଫେସନ୍ ମାନେ ଗୋଟେ ହେଇଗଲାଣି କଣ? ଉଁ ଉଁ ଉଁ ମାନେ ହମ୍, ହଁ ଦେଖେଇ ହବା ହେଇଗଲାଣି, ଦେଖେଇ ହବା ସିଷ୍ଟମ୍ ବେଶି ହେଇଗଲାଣି, କି କିଛି ଦରକାର ନଥିବ ଖର୍ଚ୍ଚ, ତ ଅତି ଦରକାର ଥିଲେ ଆମେ ଖର୍ଚ୍ଚ କରିବା ଏବଂ ଏହା ପରେ ଆମେ ଯୋଉ ବଳଗା ଅ ରହିବ ତାକୁ ସଞ୍ଚୟ କରିବା, ଯାହା ଆମେ ଯେ କୌଣସି ବାବଦରେ ହଉ ଖର୍ଚ୍ଚ କରିସାରିଲା ପରେ ଯାହା ବଳେ ତାକୁ ସଞ୍ଚୟ କରିବା, ନାଇକି ବେକାରିଆ ଖର୍ଚ୍ଚ କରିବା, ଅନେକ ସମୟରେ ଆମେ ସାଙ୍ଗସାଥି ମେଳରେ ଅଧିକ ବି ଖର୍ଚ୍ଚ କରିପକଉ ଯେମିତି ଆମେ ଗୋଟେ ଭୋଜି ହେଲା କି କୌଣସି ଜାଗାକୁ ବୁଲିବାକୁ ଯାଉ ହେଲା। ନା ନାଇଁ? ଆଜି ବାହାଘର ହେଲା କାହା ପାଇଁ ଉପହାର କିଣିବା, ଅଧିକା ଖର୍ଚ୍ଚ ହେଇଯାଉନି?
ହଁ
ହୁଁ ଆପ ଆପଣ ସେମିତି ଖର୍ଚ୍ଚ କରୁଚ ନା ନାଇଁ? ସାଙ୍ଗସାଥି ମେଳରେ, ହଁ। ହଁ ଆଉ ତ ସେଇଟା ଗୋଟେ ଖର୍ଚ୍ଚରୁ ବଞ୍ଚେଇବ ସେଥିପାଇଁ କହୁଚି ଆସ ସଞ୍ଚୟ କରିବା। ତ ଏଥିପାଇଁ ତା ପରଦିନ। ଖବର କାଗଜରେ ବାହାରେ, ଟିକିଏ ସୁଖ ପାଇଁ ଆମେ ଦେଶର ବହୁତ ବଡ କ୍ଷତି କରିଦଉ, ଏଥିପାଇଁ ତା ପରଦିନ ଖବରକାଗଜ ବାହାରେ ଗତ ଦୀପାବଳି ରାତିରେ ଦଶ ବା ପନ୍ଦର ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହେଇଗଲା ଯେମତି ଦୀପାବଳି ହଉଛି ସମସ୍ତେ ମାନେ ଯେ ଏଁ ବୁଝି ବିଚାରି ବାଣ ଫୁଟଉ ନାହାଁନ୍ତି। ସବୁ ମାନେଏ ଇଏ ବାଣ ଫୁଟେଇ ଦଉଛନ୍ତି ସବୁ ନିଆଁଫିଆଁ ଲାଗିଯାଉଛି କୋଉଠି ନିଆଁ ଲାଗିଯାଉଛି।
ଆଜ୍ଞା ଆଜ୍ଞା।
କାହାର ହାତ ଗୋଡ ପୋଡି ଯାଉଛି ମୁହଁ ପୋଡି ଯାଉଛି ନା ନାଇଁ? ଦୀପାବଳିରେ ଆପଣ ବାଣ ଫୁଟାନ୍ତି? ଆପଣ ଦୀପାବଳିରେ ବାଣଫାଣ ଫୁଟାନ୍ତି?
ଆମେ ଦୀପ ଜଳାଉ। ବାଣ ବହୁତ କମ୍, ବ୍ୟବହାର କରୁ।
ହଁ ଖାଲି ଯୋଉଉଉ ଟିକେ ଝରଝରି। ସେଇ ବାଣ, ଆମେ ବି ଫୁଟାଉ।
ଏବେ ଫୁଟ୍ ଏବେ ଫୁଟଉଚନ୍ତି ନା ଛୋଟବେଳ କଥା କହୁଛନ୍ତି?
ନାଇଁ ଏବେ ବି। ଛୋଟବେଳେ ତ ବିଲକୁଲ୍ ଫୁଟାଏନି ମତେ ଡର ଲାଗେ। ଏବେ ଖାଲି ସେଇ ବାଣ ହଁ ଏବେ ଟିକେ ଝରଝରୀ ଟିକେ ଫୁଟେଇଲିଣି ଫୁଲ୍ ଝରଝରୀ କଣ ଟିକେ ଦୁଆର ମୁହଁରେ ଯେହେତୁ ଦୀପାବଳି ଟିକେ ଲଗେଇ ଦେଉ ନହେଲେ ଦୀପ ଲାଗେ, ପୁରା ଘର ସାରା। ଦୀପ ପ୍ରଜ୍ଜ୍ଵଳନ କରାଯାଏ ଆଉ, ତ ଠିକ ସେଇପରି ବ ବଜାର ଘାଟରେ ଯାତ୍ରା ପର୍ବରେ ଆମେ ବୁଲି ବୁଲି ମନ ଏଥିରେ ଅନେକ ପ୍ରକାର ପାଟି ପାଟି ଟାକୁଆଳ ଜିନିଷ ଖାଇଦଉ ନା ନାଇଁକି ବେକାର ଜିନିଷ ଏ ଆମ ଉଁ ବାହାରେ ସବୁ ଖାଇଦଉନା ରାସ୍ତା କଡରେ ବିକ୍ରି ହଉଥିବ। ତ ଖାଇ ଦେଇକି ଆସିଲା ପରେ ଦେହ ଖରାପ ସେଥିପାଇଁ ପଇସା ଖର୍ଚ୍ଚ ଖାଇଥିବା ପଇସା ଖର୍ଚ୍ଚ ପୁଣି ଦେହ ଖରାପ ହବ ବି ପଇସା ଖର୍ଚ୍ଚ। ନା ନାଇଁ କି ଘର ବା ବିଦ୍ୟାଳୟକୁ ପାଖକୁ ଆସିଥିବା ବୁଲା ବିକାଳି ବିଭିି ଜିନିଷ ଧରି ଘଣ୍ଟି ବା ଡିବି ଡିିବି ଡମ୍ବରୁ ବଜେଇ ଦିଏ ଆମେ ସେତେବେଳେ ଅଥୟ ହୋଇ ପଡୁ। ନା ନାଇଁ ସ୍କୁଲ ପାଖରେ ତମ ଜାଣି ବମ୍ବେଇ ଲ ଆଉ ଯେ କୌଣସି ଜିନିଷ ଆଇସ୍କ୍ରିମ ଆମେ ଖାଇଦଉ ନା ନାଇଁ ତମେ ବହୁତ ଖାଉଥବ? ସ୍କୁଲ ପାଖରେ ଖାଇଚ କେବେ ବମ୍ବେଇ ଲଡୁ?
ହ ବହୁତ ଖାଇଛୁ ଆମେ
ଆ ସେ ଏମ ସୁ
ଏବେ ତ ଏବେ ତ ଅଧିକ ଆହୁରି ସବୁ କେତେ କଣ ଜିନିଷ ବାହାରଲାାଣି ଯୋଉଟା ଦେହ ପାଇଁ ଏ ବହୁତ ଖରାପ। ହ।
ଆଉ ଆପଣ କଣ କବିତା ପଢୁଥିଲେ ଟିକେ କୁହନ୍ତୁ।
ସଂସ୍କୃତି ବିଷୟରେ
ହୁଁ ହଁ ଆମ ସଂସ୍କୃତି ପରମ୍ପରା ବିଷୟରେ ନିହାତି ଜଣିବା ଦରକାର। ଆପଢ
କହିବି ତମକୁ।
ହଁ ହୁଁ।
ହଁ ଭାରତର ସଭ୍ୟତା ଖୁବ ପ୍ର ନ ଜାଣି
ହୁଁ ଆମ ଭାରତରେ ତ ବହୁତ ସଭ୍ୟତା ବହୁତ ଗର ଆପ କେବେ ବି ଠିକ ସେ ଆ ଆାଲି ଅନୁମାନ ଲଗେଇ ପାରୁନାହାନ୍ତି।
ଯୁଗେ ଯୁଗେ କେତେ ମୁନି ଋଷି ଓ ମହାପୁରୁଷ ଏଇ ମାଟିରେ ଜନ୍ମ ଗ୍ରହଣ। କରି ଏହାର ସଂସ୍କୃତିକୁୁ ପରିପୃଷ୍ଟ। କରିଛନ୍ତି।
ହଁ ବହୁତ ମ
ସେ ଆଦଦ ହୁଁ ଭାରତୀୟ ମାନଙ୍କର ବ୍ୟକ୍ତିଗତ ଓ ସାମାଜିକ। ଆ ଆଦର୍ଶ ତଥା ବିଜ୍ଞାନ ସାହିତ୍ୟ ସଙ୍ଗୀତ ଚିତ୍ର କଳା ସ୍ଥାପତ୍ୟ ଧର୍ମ ଶିକ୍ଷା ଇତ୍ୟାଦି ସମସ୍ତ ସାଂସ୍କୃତିକ ବିଭବ ମୂଳରେ ଆଧ୍ୟାତ୍ମିକ। କ ଭାଇବ ଧାରା ନିହି ନିହିତ। ଏହି ଉଚ୍ଚ ଆଦର୍ଶ ବୋଧ ଭାରତୀୟ ମାନଙ୍କୁ ସମଗ୍ରାନ ମାନବବାଜିୀ ମଧ୍ୟ ଏକ ବିଶିଷ୍ଟ ଜାତି ରୂପେ ପ୍ରତିଷ୍ଠିତ କରାଯାଇଛି। ହୁଁ ଆମ ଓଡିଶାର ସଂସ୍କୃତି ଏହି ମହାନ ଭାରତୀୟ ସଂସ୍କୃତି ସଂସ୍କୃତିର ଅବିଚ୍ଛେଦ ଅଙ୍ଗ ଏହି ଉଚ୍ଚ ଆଦର୍ଶ ବୋଧ ଭାରତୀୟ ମାନଙ୍କୁ ସମଗ୍ର ମାନବବାଜିୀ ମଧ୍ୟରେ ଏକ ବିଶିଷ୍ଟ ଜାତି ରୂପେ ପ୍ରତିଷ୍ଠ ପ୍ରତିଷ୍ଠିତ। କରାଯାଇଛି। ଉଁ ଆଉ କଣ ଜାଣିଛନ୍ତି ଆମ ସଂସ୍କୃତି ବିଷୟରେ ଆପଣ
ହଁ ଓଡିଶାର ଓଡିଶାର କଳା ସଂସ୍କୃତି ଆମର ଅନ୍ୟ ତମ ଭାରତ ବର୍ଷ ତ ବହୁତ ସଂସ୍କୃତି ଆମେ ଯେହେତୁ ଓଡିଆ। ଓଡିଶା ଆମର ବହୁ ସଂସ୍କୃତି ପରମ୍ପରା ଅଛି। ଯେମିତି ଆମର ଓଡିଶୀ ନାଚ ଆଜିକାଲି ଦେଶ ବିଦେଶରେ ପୁରା ମାନେ ସେ ନାମ ଅର୍ଜନ କରୁଛି। ତ ସେମତି ଓଡିଶାରେ ଆମର ସଂସ୍କୃତି ବହୁତ ଅଛି। ପର୍ବପର୍ବାଣିୀ ପାଳନ କରାଯାଏ। ବହୁତ ପ୍ରକାର ବାର ମାସ ତ ତେର ପର୍ବ ଆମ ଓଡିଶାରେ ପାଳନ କରାଯାଏ।
ଆଚ୍ଛା ହଉ ମୁଁ ଟିକେ ଆଉ ତମକୁ କିଛି କହୁଛି ଶୁଣନ୍ତୁ। ସାମାଜିକ ଜୀବନର ପରମ୍ ପୁରା ଆଦର୍ଶ ରା ରି ରୀତି ନୀତିକୁୁ ଆମେ ସଂସ୍କୃତି ବୋଲି କହିଥାଉ। ଯେଉଁ ଜାତିର ଆଦର୍ଶ ଚିନ୍ତାଧାରା ଜ୍ଞାନ ସୁଜନ ଶକ୍ କ୍ତି ଆ ଆତ୍ମବିଶ୍ଵାସ ଯେତେ ବିସ୍ତୃତ ଯେ ଜାତିର ସଂସ୍କୃତି ସେତେ ଉନ୍ନତ। ଏହି ଦୁସ୍ ର ଦେଶ ଦେ ଦେଶ ଦେଶେ ବା ଜାତି ଜାତି ମଧ୍ୟରେ ସଂ ସଂସ୍କୃତି ଗତ ପାର୍ଥକ୍ୟ ସର୍ବଦା ବିଦ୍ୟମାନ ଓଡିଶାର ଆ ଆପଣା ର ଛୋ ତନ୍ତ ଆଦର୍ଶ ଓ ପରମ୍ପରା କୁ ନେଇ ସମଗ୍ର ବିଶ୍ଵ ଖ୍ୟାତି ଲାଭ କରିଛି। ଉତ୍କଳର ସଂସ୍କୃତିକୁ ସମୃଦ୍ଧ କରିଛି ଏହାର ଐତିହାସିକ ଘଟଣାବଳୀ। ଓଡିଶାର ଜାତିର ବିରକ୍ତ ଯୋଗୁଁ ଓଡିଶାର ସୀମା ଦିନେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥାଏ। ଏଇ ଓଡିଶାର ଗ ଚଣ୍ଡାଶୋକ ଧର୍ମ ଶୋକରେ ମ୍ ଧର୍ମ ଶୋକରେ ପରିଣତ ହୋଇ ଥିଲେ।
ଓଡ଼ିଶାର ଅଶୋକ ସମ୍ରାଟ ଯେତେବେଳେ ଯୁଦ୍ଧ କରି ଆସିଥିବେ ଆମ ରାଜ୍ୟକୁ ସେତେବେଳେ ଶହ ଶହ ଓଡ଼ିଶା କଳିଙ୍ଗର ମାନେ ସେନାକୁ ମାରିକି ରକ୍ତାତ କରିଦେଇଥିବେ ତାକୁ ଦେଖି ତାଙ୍କୁ ମାନେ ଏମିତି ତାଙ୍କ ଭିତରେ ଏମିତି ପରିବର୍ତ୍ତନ ଆସିଲା ଯେ ସେମାନେ ଏକାଥରେ ଚଣ୍ଡାଶୋକରୁ ଧର୍ମାସକ ହୋଇଯାଇଥିବେ।
ଆଜ୍ଞା ଆଜ୍ଞା ବ୍ୟକ୍ ଆଜ୍ଞା ଆଜ୍ଞା ହୁଁ ବ୍ୟକ୍ତିଗତ ହଁ ବ୍ୟକ୍ତିଗତ ସ୍ୱାର୍ଥକୁ ସମ୍ ସମୂହ ସ୍ୱାର୍ଥ ପାଇଁ ଅ ଆକାତରରେ ବଳି ଦେବା ଓଡିଶାର ସାସ୍କୃତିର ବୈଶିଷ୍ଟ୍ୟ। ଧର୍ମପଦ କାହାଣୀ ତାହାର ଏକ ଉ ଉଜ୍ଜ୍ୱଳ ଦୃଷ୍ଟ
ହୁଁ କୋଣାର୍କ ମନ୍ଦିର ଧର୍ମପଦ ଯୋଉ ଉଁ ଯେତେବେଳେ ହେବ ତା ମୁଣ୍ଡି ମୁଣ୍ଡି ମରା ଯାଇଥିବ ତ କେହି ମାରି ପାରୁନଥବେ ଧର୍ମପଦ ତାକୁ ମାନେ ବାର ବର୍ଷର ବାର ସହ କାରିଗର କରିପାରୁନଥିଲେ ବାର ବର୍ଷର ପିଲା ବି ତାକୁ କରିଦେଇଥିବ। କରିଦେଇଥିବାରୁ ଯୁଗେ ଯୁଗେ ରହିଲା ଆଉ।
ସ୍ତୁ କୁ ଗୋଟିଏ କୁ କୁଟୁମ୍ବ ଭାବି ସମୁଦାୟ ମାନବିକ ମାନବ ଜାତିର ସୁଖ କାମନା କରିବା ଓଡ଼ିଶାର ସାଂସ୍କୃତିର ମୂଳ ଆଦର୍ଶ।
ହୁଁ ମାନେ ଆମ ବସୁଧୈବ କୁଟୁମ୍ବ ମାନେ ଆମେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠି ଏକାଠି ରହୁଛେ କାହା ଭିତରେ ଭେଦଭାବ ନାହିଁ ନା ନାଇଁ ତ ସମସ୍ତେ ଆମେ ଯେହେତୁ ରହୁଛେ ତାକୁ ତେଣୁକରି କୁହନ୍ତି ବସଧୈବ କୁଟୁମ୍ବକମ୍ ଆମେ ସମସ୍ତେ ଗୋଟେ କୁଟୁମ୍ବ ଭଳି ମାନେ ଯେମିତି
ହୁଁ ଯାହା ହଉ କି ଜ୍ଞାନ ଅଜ ତମର ଏ ବିଷୟରେ ତମକୁ କିଛି କହିବାକୁ ପଡୁନି ଫିର୍ରବି ଆଉ କିଛି କହୁଛି କି ଶୁଣନ୍ତୁ ଶକ୍ତି ଶିବ ସର୍ବ ପରି ଜଗନ୍ନାଥ ଆଧା ଆଧାର ଆର ଧାନ ମାଧ୍ୟରେ ଓଡିଶାର ଏହି ଆଦର୍ଶ ଯୁଗେ ଯୁଗେ ଅନୁ ଧରଣ କ-କରିଆସିଚି ସମଗ୍ର ବିଶ୍ୱକୁ ଏହି ସଂସ୍କୃତି ଦେଇ ଚନ୍ ଦେଇ ଦେଇଚି ଶାନ୍ତି ସମ ସମତା ଓ ଭ୍ରାତୃତ୍ୱ ଦିଗ୍ଦର୍ଶନ। ଓଡିଶାର ସଂସ୍କୃତି ଓ ଲୋକ ଲୋକଚରରେ ପରିଵାଣିତ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି ଆନନ୍ଦର ଉତ୍ସବ ପ୍ରିୟ ଓଡିଶା ମାନେ ବର୍ଷରେ କେତେକ ନିର୍ଦ୍ଦିଷ୍ଟ ନାନା ପୂଜା, ଓଷା, ବ୍ରତ ପାଳନ କରିଚନ୍ତି।
ହ ଓଡିଶା ବହୁତ ପ୍ରକାର ପୂଜା ପାଳନ କରାଯାଏ । ସେଥିମଧ୍ୟରୁ ଆମେ ମାନେ ବେଶୀ ବଡ ବଡ ମାନେ ଉତ୍ସବକୁ ମନେ ରଖିଥାନ୍ତି ଛୋଟ ଛୋଟ ତାକୁ ଏତେ ଜାଣିନଥିବେ କିନ୍ତୁ ବଡ ବଡକୁ ସମସ୍ତେ ମନେ ରଖିଥାନ୍ତି। ଯେମିତି ଦୀପାବଳି ଆ ହଁ ସବୁ ଆପଣ ବି ଜାଣିଥିବେ ସବୁ ହଁ ଆଉ ଆଉ ଆପଣଙ୍କ ଘରେ ପୂଜା କରନ୍ତିିନୀ ଦୀପାବଳି ଯେ କୁମାର ପୂର୍ଣ୍ଣମୀ କୁମାର ପୂର୍ଣ୍ଣମୀରେ ତ ବଢିଆ ଆପଣ ସଜବାଜ ହେଇ କରିଥିବେ ପୂଜା ନା ନାଇଁ?
ହୁଁ ଆପଣ
ହଉ ଏତେ କଥା କହିଥିଵାରୁ ବହୁତ ଧନ୍ୟବାଦ।
ଧନ୍ୟବାଦ ଧନ୍ୟବାଦ ସମୟ ଦେଇଥିଵାରୁ।
ଆଜ୍ଞା।